ଆବେ କଟି ଯାଉଛି କଣ ତୋର।
ଆରେ ଡେଙ୍ଗା ବି କଲ କରିଥିଲା ମତେ।
ଓହୋ। କଁ ତା ସାଙ୍ଗରେ କଥା ହେଇଗଲୁଣି କେତେଟା।
ନା ଆବେ ମୁଁ ଖାଲି ଏଇ କରିକି ତ କୋଡିଏ ଟା ଖଣ୍ଡେ ହେଇଗଲଣି। ଜିରୋ ସେକଣ୍ଡ ଜିରୋ ସେକେଣ୍ଡ ଦେଇକି କାଟି ଦଉଛି! ! ! ! ! ! ! ! ! ! ଆଁ ଟାକ୍ସ ଟାକ୍ସ କମ୍ପିଲ୍ଟ ଟାକ୍ସ କମ୍ପିଲ୍ଟ ହେଇଯାଉଛି।
ଚୋପାଡା ହଉଛି।
ଆଉ ହୁଁ ହୁଁ ହବ ହବ ନହେଲେ ନାଇଁ।
କଣ ଲାଭ କଣ ଲାଭ ହବ ଏଥିରେ।
କିଛି ଲାଭ ହବନି ଆଉ କଣ। କେବେ ଯିବା କିରେ।
ଆଉ ବର୍ଷା ତ ଆମର ହଉଛି ଏପଟେ ଡେଲି।
ଆମର ବି ଏପଟେ ବର୍ଷା ହଉଛି ଆଉ ବର୍ଷା କଁ ରୁମ ଯିବାକୁ।
ହଁ ବର୍ଷେ କଉଠେ ତୁ ଭୁବନେ କଉଠେ ଅଛୁ କି। ବାରମପୁରରେ ଅଛୁ କି।
ହଁ।
ସିଏ କେବେ ଚାବି ନେଇକି ଆସିବ।
କିଏ ଡେଙ୍ଗା।
କିଏ ଡେଙ୍ଗା ହଁ।
କେଜାଣି କେବେ ଆସିବ କଣ ହବ।
ଆଉ ତାହେଲେ ଆର ଚାବିଟା କାହା ପାଖରେ ଅଛି ସେ ସେହେଜାଦ ପାଖରେ ସିଏ କେବେ ଆସିବ।
ସେହଜାଦ କୁୁ ବି ମୁଁ କଲ୍ କରିନି ଆରେ ରୁମ୍ ର ପଇସା ବି ଆମେ ଦେଇନାହାନ୍ତି ଏପର୍ଯ୍ୟନ୍ତ।
ସିଏ କଁ। ସେୟା ତୋତେ ଫୋନ କରିଥିଲାକି ମାଗୁଚି? ଆଉ ସେଇ ଜେହେତୁ ଫୋନ କରିଥିଲା।
ତତେ କରିଥିଲା କି?
ନା ମତେ କୋଉଠି କରିବ ବା ସିଏ କୋଉଠି ଆମ ନମ୍ବର କୋଉଠୁ ଅଛି ନା କଣ ତା ପାଖରେ।
ଆରେ ସେ ସେ ଜଦି କଲ୍ କରେନି
ଓ ନାଇଁ
ଓ ହଁ ମତେବି ସେ ଜଦ କରିନି ଆକାଶକୁ ବି କଣ ସେ ଜଦୀ କଲ କରିଥିଲା। କହୁଥିଲା ପଇସା ଦବା ପାଇଁ।
ହଁ ଏଇଟା ଦବାନି ଦବାତ ଆମେ ଗଲେ ଦବାନି।
କେବେ ଦବା?
ଯେବେ ଜିବା ସେବେ ଦବା। ଆରେ ଚାବି ନେଇକିତ ଆସୁ ଆଉ କଁ ଆମେ ଯାଇକି ତାଲା ଭାଙ୍ଗିବୁନା କଣ ତାକୁ ହୁଁ।
ହଁ ଗୋଟେ କାକୁ କଲ କରିକି କ
ତୁ କାଇଁ ଏମିନ୍ତି ହଉଚୁ ରହ।
ହଁ ଆଁବେ ଗାଁରେ ରହିବାକୁ ଭଲ ଲାଗୁନି କହିଲା ପରେ ହଉ ହଉ ରଖୁଚି?
ଆଜିକି ଆଜି କେତେ ତାରିଖ?
ଆଜି ତିନି ବା ଚାରି। ହଁ। ଭାଇ କଣ ଆଣୀଚୁରେ ହୁଁ ହଁ ରଖୁଚି ତାହେଲେ? ଦେଖିଆ ମୁଁ ସନ୍ଧ୍ୟାବେଳେ ତତେ କଲ୍ କରିବି ତାକୁ ପଚାରି କହ କଣ
ହୋଉ।
ହଉ ରଖୁଚି ମତେ କାହିଁ ତତେ